ହାଲୋ।
ହଁ ସାଙ୍ଗ କଣ କରୁଚ?
ହାଁ ଏବେ ପା ଏଇ ଗାଁକୁ ଆସିଚି ଆଉ, ବାପା ଘରକୁ ଏଇଠି ବସିଚି ଆଉ।
ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହଁ ମୁଁ ଭଲ ଅଛି।
ହଁ। ଆଉ ଏବେ କଣ କରୁଚନ୍ତି?
ମୁଁ ଏବେ ଘରେ ଅଛି।
ଆଜ୍ଞା, ଆଉ ଘରେ ଭଲ ସବୁ?
ହଁ ଘରେ ଭଲ, ବାପା, ମା, ଭାଇ
ଉଁ ଅ ହଁ ଆଉ ରଜରେ ପିଠା ପଣା ହଁ ଆମର ବହୁତ ଭଲ ଅଛୁ, ସମସ୍ତେ ପିଲା ଛୁଆ ସବୁ ଭଲ ଅଛନ୍ତି।
ହଉ ଶୁଣିକି ବହୁତ ଖୁସି ଲାଗିଲା ଆଉ।
ହଁ ଆଉ, ରଜରେ କଣ ସବୁ ପିଠା ପଣା ଖାଇଲ ନା ନାଇଁ?
ହଁ ନିହାତି ଆମ ରଜରେ ପିଠା ଖାଇଲୁ ଆଉ ହଁ ତିଆରି କରିକି ଦେଇଥିଲେ। ତିନି ଦିନ ସାରା ପିଠାପଣା ରେ ହୋ ହୋ ଭରି ଯାଉଥିଲା ଆମ ଘର।
ହଁ।
ସବୁ ପ୍ରକାର ପିଠା କରିଥିଲେ କାକରା ପିଠା କରା ପିଠା ଆଉ ପୋଡ ପିଠା ଚକୁଳି ପିଠା। ଆଉ ଏମିତି ସବୁ ମିଥା ସବୁ କରିଥିଲେ ଆଉ।
ହୁଁ ରଜରେ କଣ କଣ ପ୍ରୋଗ୍ରାମ ସବୁ ଥିଲା ଭାଇ?
ହଁ ଆମ ଗାଁ ରେ ତ ରଜ ଟିକେ ବହୁତ ଭଲରେ ପାଳନ୍ତି। କିଛି ବର୍ଷ ହେଲା ଟିକେ ଅଧିକ ଜାକ ଜମକରେ ପାଳନ କରାଯାଉଚି। ହ ସବୁ ଆମର ମହୋତ୍ସବ ଭଳି କିଛି ରେ ରହି ନାଚ ଗୀତ ହଉଚି ଆଉ ସିନେମା ଓଡିଆ ସିନେମା କଳାକାର କିଛି ଆସୁଚନ୍ତି ଆଉ ଝିଅ ପୁଅଙ୍କର ସବୁ ପ୍ରତିଯୋଗିତା ହଉଚି ଯେମିତି କି ପୁଚି ଖେଳ ତାସ ଖେଳ। ଆଉ ସେଥିରେ ଯୋଉମାନେ ଉତ୍ତୀର୍ଣ୍ଣ ହଉଚନ୍ତି ତାଙ୍କୁ ପୁରସ୍ କାର ବି ଦିଆଯାଉଚି। ଆଉ ପ୍ରତ୍ୟେକ ଦିନ ଭଜନ ସନ୍ଧ୍ୟା ଆଉ ନାଚ ଗୀତ ଓଡିଶୀ ନୃତ୍ୟ ସବୁ କମ୍ପିଟିସନ ସବୁ ପ୍ରତିଯୋଗିତା ହଉଚି।
ହୁଁ।
ଥିରେ ମଧ୍ଯ ପ୍ରାଇଜ ଦଉଚନ୍ତି ଏମିତି ଚାଲ ସବୁ ତିନି ଦିନ ସାରା ପୁରା ଦୋଳି ଖେଳି ତୁ ହ ମାନ ଭରିକି ମଜା ଉଠ ଉଠଉ ଚନ୍ତି ଆଉ
ହଁ ହଁ ଆମର ଓଡିଶାର ପର୍ବ ଆଉ। ଆମର ଭାଇ ବହୁତ ସୁନ୍ଦର ହଉଚି ଆମର ରଜ ବାହାଘର ହୁଏ ଗୋଟେ ଝିଅକୁ ଝିଅ ବି ଥିରେ ବାହାଘର କରାଯିବ। ସେଟା ବେଦୀ ହବ। ତାପରେ ପୁଅ ପ୍ରସ୍ ସେସନ ନେଇକି ଆସିବ ଡିଜେ ବଜେଇକି ଆସିବ ସେବା ତାପରେ ତାର ଦିନ ନିମନ୍ତ୍ରଣ କାର୍ଡ ଯୋଉ ବଣ୍ଟା ହେଇଥିବ ଗାଁ ଟୁଟାଲ ସମେସ୍ତେ ହେବେ ବାଧ୍ୟ ହେଇକି କିଏ ପାଞ୍ଚଶହ ଦୁଇଶହ ଚାରିଶହ ତ ଦେଇକି ବ୍ୟବହାର ଦେଇକି ସବୁ ଭୋଜି ଭାତ ଖାଇବେ। ତାପରେ ସେଠୁ ଦୋଳି ବାହାଘର ସରିବ। ତା ପରଦିନ ରିସେପସନ ପୁଅ ପକ୍ଷରୁ ହବ।
ହଁ।
ସେଠି ସେଠୁ ନାଚ ଗୀ ତ ଯେମିତି ହଉଚି ଆମର ସେମିତି ନାଚ ଗୀତ ପୁରା ଗୋଟେ ମାହୋଲ ହବ। ସେଠୁ ହଁ ସବୁ ପ୍ରାଇଜ ବି ତାର ତା ପରଦିନ ହିଁ ଆମର ପ୍ରାଇଜ ବଣ୍ଟନ ଟା ହୁଏ। ମୁଁ ବି ଗୋଟେ ପ୍ରାଇଜ ପାଇଥିଲି। ଶଙ୍ଖ ଫୁଙ୍କିଥିଲି ବୁଲି ଗଟେ ପ୍ରାଇଜ ପାଇଥିଲି ଆଉ।
ହଉ ଭଲ।
ହଁ।
ଆଉ ଦୋଳି ସବୁ କଣ କଣ ପଡେ?
ଦୁଳି ତ ଭାଇ ଆମର ସେଟା ଗୁଟେ ହିଁ ପଟାରେ ହିଁ ଦୁଳି ହୁଏ ଆଉ ଟୋଟାଲ ଯେତଟା ଦୁଳି ହବ ଏଇ ପଟ୍ ଟା ରେ ହଁ ହବ। ଦିକରେ ଦିଟା ବଡ ବଡ ମାନେ ଏ ଗଛ ହଁ ଗଛଲ ଗଛ କାଟିକି ଦିଟା ଖୁଣ୍ଟ ଭଳିଆ ପୋତା ଯିବ। ତା ମଝିରେ ଦେଇକି ପଟା ପଟା ଦେଇକି ଦିଟା ବାଉଁଶ ମାଧ୍ୟମରେ ପଟାଟେ ଦେଇକି ଦୂଳି କରାଯିବ।
ଓହୋ ପଟା ଦୋଳି।
ହଁ ପଟା ଦୁଳି ସେଟା।
ହଁ ଆମର ଏପଟେ ସବୁ ଆଧୁନିକ ଭଳିଆ ଦଳି ଦୋଳି ଯୋ ରାମ ଦୋଳି ଚକ୍ରି ଦୋଳି ଛଟ ଛୁଆଙ୍କ ପାଇଁ ଯୋଉ ବେଲୁନ ଦୋଳି।
ହଁ।
ଆଉ ସେଗୁଡା ଟିକେ ଅଧିକ ମାତ୍ରାରେ ପଡୁଚି। ଲୋକ ସ ଅଧିକ ହଉଚନ୍ତି ତ ଭଲସେ ହଉଚି ଆଉ। ଆଉ ଛୋଟ ମୀନା ବଜାର ଆଉ ଖେଳନା ଜିନିଷ। ଆଉ ଝିଅପିଲା ମାନଙ୍କର ଯୋଉ ଟେସନାରୀ ଜିନିଷ ସବୁ ଦୋକାନ ଏମିତି ପଡିଚି ସଦେ।
ଆମର ଏଥର ଗୋଟେ ନିଆରା ଢଙ୍ଗରେ ଭାଇ କରା ହେଲା ଆଉ। ହଁ ମୁକ, ବଧିର, ଅନ୍ଧ ଏଇ ମାନଙ୍କୁ ଡ଼କା ହେଇଥିଲା। ସେଆନେ ଏଁ ପାର୍ଟିସିପେଟ କରିଥିଲେ ନି କିଏ ଗୀତ କିଏ ନାଚ ଯିଏ ଯାହା ଶିଖିଚି ସେଇଥିରେ ସେଆନେ ଭାଗ ନେଇଥିଲେ ଆଉ। ଭଲ ବି କରିଲେ ଅନ୍ଧ ମାନେ ବ ହଁ ବହୁତ ବଢିଆ କଲେ ହେଇଟା ଗୋଟେ ପ୍ରୋଗ୍ରାମ ରଖିଥିଲେ ଭଲ ଲାଗିଲା। ସବୁଦିନ ସବୁ ବର୍ଷ ଅପେକ୍ଷା ଏଇ ବର୍ଷ ଟିକେ ଭଲ ଲାଗିଲା ଆଉ।
ହଁ। ଆଉ ଏମିତି ତ ହଉଚି ଆଉ ରଜ ତ ଆମ ଓଡିଶାର ଗୋଟେ କହିବାକୁ ଗଲେ ବର୍ଷକ ପରେ ସମସ୍ତେ ଅନେଇ ଥାଆନ୍ତି କେବେ ରଜ ଆସିବ କେବେ ରଜ ଆସିବ? ଆଉ ଯେହେତୁ ରଜ ଗୋଟେ ଭଲ ପର୍ବ ଆମ ଓଡିଶା ଓଡିଆ ମାନଙ୍କ ପାଇଁ
ହଁ ହଁ ରଜ ତ ଓଡିଶାରେ ହିଁ ଆଉ ଓଡିଶା ପର୍ବ କହିଲେ ରଜଟା। ଆଉ ଆମର ମା ମାନଙ୍କ ଙ୍କର ଯୋଉଟା କହୁଚନ୍ତି ମାଣବସା ଗୁରୁବାର ସେଟା କେବଳ ଓଡିଶାରେ ହିଁ ଏଇ ଉଷାଟି ଓଡିଶାରେ ହିଁ ଆମର ପ୍ର ଚଳିତ ନହେଲେ ଆଉ କୋଉଠି ନାଇଁ।
ହଁ।
ଏବେ ରଜ ଟାକୁ ବାକି ବାହାରେ ବି କରିଚନ୍ତି ଆମର ଓଡିଆ ଯୋଉ ମାନେ ପ୍ରବାସୀ ଓଡିଆ ରହୁଚନ୍ତି ସେମାନେ ବି ବାହାରେ କରିଲେଣି ଆମର ଦୁଇଟାକୁ ହେଟି ବ ଫେମସ କଲେଣି ମୁଁ କାଲି ଦେଖୁଥୀ ଥିଲି ବାହାର ଚ -ଚୀନ ରେ ବି ଦୂଳି ମହୋତ୍ସବ ଏବେ ଗୋଟେ ଆରମ୍ଭ ହେଇଗଲାଣି।
ହଁ।
ହଁ କାଲି ତ ଦେଖୁଥିଲି ଆଉ। ଆ ନା ମ ଓଡିଶାର ଯେ ତେ ପର୍ବ ପର୍ବାଣୀ ସବୁ ବାହାରେ ଟିକେ ଯଉଁ ଆମର ପ୍ରବାସୀ ମାନେ ଯାଉଚନ୍ତି ପ୍ରବାସୀ ଓଡ଼ିଆ ମାନେ ଆଉଚି ସେଠି ରହୁଚନ୍ତି ସେମାନେ ହିଁ ଏଟାକୁ ଆରମ୍ଭ କରୁଚନ୍ତି ଏଠି।
ହଁ ହଁ ଯେମିତି କିି ରଥଯାତ୍ରା ଏବେ ବିଦେଶରେ ଯେମିତି ହଉଚି ତ ସେଇଭଳିଆ ଏବେ ଏମିକି ଚି ଏଠୁ ଯୋଉ ମାନ ଓଡିଶା ମାନେ ଯାଇକି ସେଠି ରହିଚନ୍ତି ସେମାନେ କରଉଚନ୍ତି ଆଉ। ହଁ ଏଟା ଗୋଟେ ଭଲ କାମ କାହିଁକି ନା ଆମ ଓଡିଶାର ପର୍ବପର୍ବାଣିୀ ବାହାର ଏ ହେଲେ ଆମେ ବହୁତ ଖୁସି ହବା। ସେମାନେ ବି ଜାଣିବେ ଯେ ଆର ନା କେତେ ଏଠି କରୁଚନ୍ତି ମାନେ ସେଠି ଆହୁରି ବହୁତ ଭଲ ଭାବରେ ହଉଥିବ। ଆଉ ଏ
ତେଣୁକରି ଆମର ହଁ। ଯାହଉ ଆମର ଏଇଟା ଆଗକୁ ନଉଚନ୍ତି ଓଡିଶାର ପର୍ବ ଗୁଡାକ ହେଇଟା ଭଲ ଲାଗୁଚି।
ଆଉ ହଁ ଆଉ ଏବେ ଆଉ କଣ ସବୁ ତ ସରିଗଲା ନାଇ କି ପିଠାପଣା ଖିଆ ସରିଲା। ଦୁଳି ଉତ୍ସବ ସରିଲା ସବୁ ନିଜ ନିଜ ହଁ ନିଜ ଧନ୍ଦା କୁ ଯିବେ ଆଉ।
ହଁ ପୁଣି ଗୋଟେ ବର୍ଷ ଅନେଇବୁ ପୁଣି ରଜକୁ ଅପେକ୍ଷା କରି ରହିଥିବୁ। ପଡିବ ଆଉ।
ହଁ ଆଉ ଦଶହରା ବି ଭଲ ହଉଚି ଆପଣଙ୍କର?
ହଁ ଆମର ଏପଟେ ସ କହିବାକୁ ଗଲେ ପ ସବୁ ପର୍ବ ଟିକେ ଭଲସେ ହଉଚି। କାହିଁକି ନା ଏଠି ଆମ ଗାଁ ଲୋକ ସମସ୍ତେ ଟିକେ ବଡ ଗାଁ ତ ବଡ ଗାଁ ବଡ ବଜାର।
ଏକତା ବି ଥିବା ଦରକାର। ଯଦି ଉଁ ନିହାତି ନା ଫଙ୍କସନ ଗୁଡା କରିବା ପାଇଁ ହେଲେ ନିହାତି ତି ଗୋଟେ ଏକତା ନ ରହିଲେ ଗାଁ ମାନଙ୍କରେ ଆମେ କରିପାରିବାନି ଯେତେ ଛୋଟ ଫଙ୍କସନଟେ ହଉ କରିପାରିବାନି। ନିଜ ନିଜ ଭିତ ତରେ ଯଦି ସମ୍ପର୍କ ଭଲ ଥିବ। ଏକତା ଥିବ ମିଟିଂଟାକୁ ଯେତେବେଳେ ଗାଁରେ ମିଟିଂ ଗୋଟେ ହୁଏ ସେ ମିଟିଙ୍ଗ ଟା ଯୋଉମାନେ ଗ୍ରହଣ କରନ୍ତି ଯେ ନାଇଁ ଏଇଟା ଠିକ ଗୋଟା ଆମ ଲାଗି ଏଇଟା ଉପଯୋଗୀ କଥାଟା ସେତେ ବେଳେ ବଢିଆ ଚାଲେ ସବୁ ଯେକୌଣସି ଛୋଟ ଫଙ୍କସନ ହଉ ସେ ଭଲ ଚାଲେ। ଆଉ ଯୋଉଠି କିନ୍ତୁ ପଶିଲା ସେ ସରିଲା ଆଉ। ସେ ଯେଡେ ବଡ ଫଙ୍କସନ ହଉ ସରିବ। ହଁ।
ଆମର ରାସ୍ତାରେ ବି ଭଲ ହୁଏ। ଦଶହରା, ରାବଣ ପୋଡି, ଦୀପାବଳି, କାଳୀପୂଜା। ସବୁ କେଶ୍ କିଛି ଆମର ହୁଏ ଏଇଠି ଭଲ ସେ ଟିକେ ହୁଏ ଆଉ।
ହଁ।
ଆଉ ଆପଣଙ୍କ ପଟ ରେ ବି ସେମିତି କରୁଥିବେ?
ଆମର ଦଶହରାରେ ଭାଇ କଣ ହୁଏ କି ଆମର ହଁ ଆମ ସାହିର କ୍ଷେତ୍ରୀୟମାନେ ଆଉ ତାଙ୍କ ଆମର ଉପରେ ଯଉଁ ସାହିମାନେ ରହୁଚନ୍ତି ସେକଡ଼କୁ ତାଙ୍କର ତାଙ୍କ ତାଙ୍କ ଭିତରେ ଖଣ୍ଡା ଲଢେଇ ଗୋଟେ ଆମର ହୁଏ।
ହଁ।
ଯୋଉ ଦଳ ସେ ଖଣ୍ଡା ଲଢେଇରେ ଜିତିଲେ ସେମାନଙ୍କୁ ପ୍ରାଇଜଟା ରୁହେ ଆଉ ତାଙ୍କ ପାଇଁ ଆଉ।
ହଁ ମାନେ ସାତ ଥର ତ ଖଣ୍ଡାଲ ଲଢେଇ ହବ ନାଇଁ କି?
ହଁ ବ୍ରସ ତ ପୁରା ସ୍ଵତନ୍ତ୍ର ଭାବରେ ହୁଏ।
ଓ ସେ ଶିଖେ ସେ ଉଁ ସେ ଶିକ୍ଷା ପାଇଥିବେ ଆଉ।
ହଁ ଏଇଟା ଭାଇ ଆମର ଦୁଇ ମାସ ଥିବ ଯାହା ଟ୍ରେନର ଆସିକି ସେଇଟା ଦେଇକି ଶିକ୍ଷା ଦେଇକି ଯାଉଚନ୍ତି। ଆମର ଛୋଟ ପିଲା ହଁ ଛୋଟ ପିଲାମାନୋନେ ବି ସେଇଟା କରୁଚନ୍ତି।
ହଁ ତାହେଲେ ତ ଭଲ ସେଇଟା ନିହାତି ଦେଖିବାକୁ ପଡିବ ମୋତେ ବି ଇଚ୍ଛା ହଉଚି ସେଭଳିଆ।
ହଁ କେବେ ଆସନ୍ତୁ କେବେ ଆସନ୍ତୁ ଦେଖିବେ। ବହୁତ ବଢିଆ ଆଉ ଛୋଟ ଛୋଟ ପିଲା ବି ଖେଳନ୍ତି ଆମର ଖଣ୍ଡା।
ହୁଁ ମୁଁ ସେଇଟା କେବଳ ବହି ଆଉ ଟିଭିରେ ହିଁ ଦେଖିଥିଲି ଆଉ ମୁଁ ସତ୍ ତରେ କେବେ ଦେଖିନି ସେଟା।
ହଁ ସେଇଟା ତାଙ୍କ ପିଲାମାନେ ବି ହଁ ହଁ। ତାଙ୍କ ପିଲାମାନେରେ ଯେତେଳେ ଛୋଟ ଛୋଟ ପୁଅ ଝିଅ ମାନେ ବି ଦଶରାକୁ ଏଇଟା ତାଙ୍କର ଖେଳ ସରିଲା ଖଣ୍ଡା ଖେଳ। ତାପରେ ସେମାନେ ଗୋଟେ ପ୍ରୋଗ୍ରାମ ରଖନ୍ତି ରାତିରେ ଏ ଦୌଡ଼ ହଉ କିମ୍ବା ନାଚ ଗୀତ ଏଇ ସବୁ ପୋଗ୍ରାମ ରଖନ୍ତି। ତାଙ୍କ ପିଲାମାନେ ପାର୍ଟିସିପେଟ କରନ୍ତି ସେଥିରେ ଅନ୍ୟମାନେ ବି କରିପାରିବେ। ସେଇଟା ବି ତାଙ୍କର ପ୍ରାଇଜ ରୁହେ ଯେ କୋଉ ଦଳର ପିଲାମାନେ କେତେ ଆଗକୁ ଯାଇଚନ୍ତି ଆମ ଏକଡ ସାହିରେ ଯାଇଚନ୍ତି ନା ସେକଡ ସାହିରେ ପିଲା ଏଇ ବର୍ଷ ଆଗ କଲେ ନା ସେମାନେ ଆଗୁଆ ଟିକେ ହେଇଚନ୍ତି ଏଇଟା ଗୋଟେ ଶିକ୍ଷା ବି ସେମାନଙ୍କୁ ତାଙ୍କ ପିଲା ମାନେ ଟିକେ ଏ ଅଧିକ ମାତ୍ରା ରେ ଲାଗନ୍ତି ଆମେ ଏଇଥର ଯେମତି ଆମେ ଏ ପ୍ରାଇଜ ଆଣିବା ଆମ ସାଇ ପିଲାମାନେ କହନ୍ତି ଆମେ ଏଇଥର ଆଣିବା। ତାଙ୍କ ଭିତରେ ଗୋଟେ ଯାହା ହେଇଯାଉ ସେମାନେ ମାସକ ପୂର୍ବରୁ ସାନା ଟା ଶିକ୍ଷା ନିଅନ୍ତି।
ହଉ ଭଲ କଥା। ଆଉ ରାବଣ ପୋଡି ହୁଏ?
ହଁ ସେଟା ବି ହୁଏ। ସେଟା ବାଣ ମାଧ୍ୟମରେ ସେଇଟା ବହୁତ ବଢିଆ ହୁଏ ବି ଗୋଟେ ଆମ ସେଠି ପାଇଁ ଏତେ ଖିଲ ପାନ ଟା ପଡିଆରେ ହୁଏ ନା?
ହଁ।
ଆମେ ସେତିକି ଆଉ ଯାଇପାରୁନୁ। ଏଇଟା ଯାଇକି ପୁରା ଦୂରରେ ଟିକେ କରନ୍ତି। ହଁ ସେଟା ଆମେ ଦେଖିପାରୁନି।
ଆମର ଏଇଠି ପାଖରେ ହୁଏ ରାବଣ ପୋଡି ଯୋଉଠି ହୁଏ। ତାଠୁ ହାଫ୍ କିଲୋମିଟର ପାଖରେ ଦୁର୍ଗା ମାଆଙ୍କଠୁ ସେ ଆଶୀର୍ବାଦ ନେଇକି ଯାଆନ୍ତି ନାଇକି ରାବଣ କରିବା ପାଇଁ ସେଇଠୁ ଅଳ୍ପ ବାଟରେ ହିଁ ହୁଏ। ଆଁ ଦୁର୍ଗା ମାଙ୍କ ମେଢ ପାଖରୁ ଦଶଟା ହା କିଲୋମିଟର ପଡିଆରେ ରାବଣ ପୋଡିଟି ହୁଏ। ତ ଆମ ଫାଷ୍ଟରେ ଦୁର୍ଗା ଠାକୁରଙ୍କୁ ଦେଖିକି ସେଇଠୁ ଯାଉ ସେଠିକି
ହଁ ହଁ ହଁ ସେଇଟା ତ ମଜା ଲାଗେ ଆଉ।
ହଁ ବହୁତ ମାତ୍ରାରେ ଲୋକ ହୁଅନ୍ତି। ଆଖପାଖ ଗାଁରୁ ବି ସବୁ ଲୋକ ଆସନ୍ତି ଦେଖିବା ପାଇଁ ଆମ ଗାଁକୁ।
ହଁ।
ଭଲ ଲାଗେ ଆଉ।
ତାଅଁ। ଆଉ ଭାଇ ଉତ୍ସବ ତ କହିଲେ ଏଇ ଦଶହରା ଉ ଉତ୍ସବ ଟ ଟିକେ ସେ ଭାରତ ସାରା ଉତ୍ସବ ଭଲସେ ପାଳନ ହୁଏ ଆଉ। ହଁ।
ହଁ କାଲି ତ ରଜ ସରିଗଲା ରଜ ବାଟିଦେଲେ ସବୁ ଇଏ କରି କି ନାଚ ଗୀତ କରିକି ମନ ଦୁଃଖ ବରଂ ଯେ ତୁ ଆଉ
ହଁ ଲାଷ୍ଟ ଡେଟ ଆ ଭଲ ଲାଗେନି ଆଉ କେତେ ଶୀଘ୍ର ସରିଯାଏ ନା। ହଁ ଭାଇ ମୁଁ ଏବେ ଏବେ ଟିକେ ରହୁଛି ଭାଇ।
ହଁ।
ହଉ ଜୟ ଗୁରୁ।
ହଉ।